ଆଜ୍ଞା କୁହନ୍ତୁ, ନାମ ଖାଇ ନି ଖାଇବି ଆଉ।
ଆଜି କଣ ଖାଇବା ହେଇଚି?
ନା ମୁଁ ଖାଇନି ମୁଁ ଏପଯ୍ୟନ୍ତ ତ ଖାଇନି ଖାଇବି ଆଉ ଟିକେ ଗଲେ ଆଉ
କଣ ହେଇଚି ଖାଇବା ପାଇଁ?
ଜାଣିନିି।
ଆଜ୍ଞା ଆଜ୍ଞା ଆଛା ଟିକେ ଅ ଗୋଟେ ବିଶ୍ଵ ରାମାୟଣ ବିଶ୍ୱବସ୍ତୁ ଭିତରେ ଆଲୋଚନା ପର୍ଯ୍ୟାଲୋଚନା କଲେ ଏଇ ସମୟରେ ଟିକେ ଭଲ ହୁଅନ୍ତା।
ହଁ କହୁନାହାନ୍ତି ମୁଁ ତୋ ଫ୍ରି ଅଛି କୁହନ୍ତୁ କ
କୋଉ ବିଷୟରେ ଆଲୋଚନା କରିବାକୁ କରିବା।
ଖନ୍ତୁ ଆମେ ରାମାୟଣ ରୁ ଆମକୁ ବହୁତ କିଛି ଶିକ୍ଷା ମିଳେ ଯେମିତି କି ଗୋଟେ ବାପ ପୁଅ ଭିତରେ କି କିଭଳି ସମ୍ପର୍କ ରହିବା ଦରକାର ଗୋଟେ ଭାଇ ଭାଇ ଭିତରେ କିଭଳି ସମ୍ପର୍କ ରହ ଦରକାର କି ଆମେ ବଡ ଲୋକଙ୍କୁ କେମିତି ସମ୍ମାନ ଦବା ଛୋଟ ଲୋକଙ୍କୁ କେମିତି ସ୍ନେହ ଆଧାର କରିବା ଆମେ ସେ ବିଷୟରେ କଥା ହବା। ବୁଝି ପାରୁଛନ୍ତି ନା?
ମୋ କହିବା କଥା ଯୋଉ ରାଜା ଦଶରଥ ଅଯୋଧ୍ୟାର ରାଜା ଦଶରଥ।
ଆଜ୍ଞା। ଆଜ୍ଞା। ଆଜ୍ଞା ଦେଖନ୍ତୁ ଦଶରଥ ଅଯୋଧ୍ୟାର ରାଜା ଥିଲେ ତାଙ୍କର ତିନୋଟି ରାଣୀ ଥିଲେ, ପ୍ରଥମ ବା ବଡ ରାଣୀଙ୍କ ନାଁ ଥିଲା କୌଶଲ୍ୟା ତାଙ୍କର ପୁଅଙ୍କ ନାଁ ହେଉଛନ୍ତି, ପୁଅର ନାମ ହେଉଛି ରାମଚନ୍ଦ୍ର ଦ୍ଵିତୀୟରେ ହଉଛନ୍ତି, କୈକେଇ ଯିଏକି ଜଣେ ଭଲ ଯୋଦ୍ଧା ଠିକ ଅଛି, ଯିଏ କିି ଦଶରଥଙ୍କୁ ବିଭିନ୍ନ ଯୁଦ୍ଧରେ ସାହାଯ୍ୟ କରିଥିଲେ ଠିକ ଅଛି ତାଙ୍କର ପୁଅର ନାଁ ହଉଛି ଭରତ, ଆଉ ବାକି ରହିଲା ରାଣୀ ସୁମିତ୍ରା ବା କନିଷ୍ଠା ରାଣୀ ତାଙ୍କର ଦୁଇଟି ପୁତ୍ର ଥିଲେ।
ଆଚ୍ଛା ଇଏ ଯୋଉ ତାଙ୍କର ଯୋଉ ପୁତ୍ର ଥିଲେ ଇଏ କଣ ତାଙ୍କର ଜନ୍ମିତ ପୁତ୍ର?
ନାଇଁ ନାଇଁ ସେ ଯେହେତୁ ତାଙ୍କର ପୁ ରିକ ହଉନଥିଲା ସେ ସେଥିପାଇଁ ଭଗବାନଙ୍କର ଆଶ୍ରିତ ଲଡୁ ଖାଇଥିଲେ କେବଳ ଲଡୁ ଦୁଇଟି ଥିଲା ପ୍ରଥମ ଲଡୁଟି ଆମର କୌଶଲ୍ୟ ଖାଇଥିଲେ ଆଉ ଦ୍ୱିତୀୟ ଲଡୁଟି ଅ କହିକି ଖାଇଥିଲେ ଯେହେତୁ ସୁମିତ୍ରା ମନ ଦୁଃଖ କରି ଥିଲେ ସେ ତାଙ୍କ ଲଡୁରୁ କହିକେଇ ତାଙ୍କ ଲଡୁରୁ ଫାଳେ ଦେଇ ଥିଲେ ଆଉ କୌଶଲ ତାଙ୍କ କଲଡୁରୁ କାଳି ଯାଇଥିଲେ ସେଥିପାଇଁ ତ କ ଯୋଉ ସୁମିତ୍ରାଙ୍କର ଦୁଇଟି ପୁତ ଆଜ୍ଞା ସେଇଥିପାଇଁ ହିଁ ଆ ଯେହେତୁ ଦୁଇଟି ଦୁଇ ଜଣଙ୍କ ର ଲଡୁର ପାଳେ ପାଳେ ଥିଲା ସେଥିପାଇଁ ଲକ୍ଷ୍ମଣ ରାମଙ୍କର ଅନୁଗାମୀ ହୋଇଥିଲେ ଆଉ ଭରତ ଶତ୍ରୁ ଯୋଉ ଶତ୍ରୁଘ୍ନ ଭରତଙ୍କର ଅନୁଗାମୀ ହଇଛି।
ଆଚ୍ଛା ଆଛା। ଇଏ ଚାରି ଯୋଉ ରାମ ଲକ୍ ମଣ ଭରତ ଶତ୍ରୁଘ୍ନ
ଣାଙ୍କ ରହୁ ନାଇଁ ନାଇଁ ଯଉ ଲ ମଣ ଆଉ ରାମ ବିଶ୍ଵାମିତ୍ରଙ୍କ ପାଖରେ ରହୁଥିଲେ, ଭରତ ଆଉ ଶତ୍ରୁ ତାଙ୍କ ମାମୁ ଘରେ ରହିକି ପାଠ ପଢୁଛିୁ ମାନେ ବିଦ୍ୟା ଲାଭ କରୁ।
ଆଚ୍ଛା ଆଛା। ରାମ ଲକ୍ଷ୍ମଣ କୋଉଠି ବିଦ୍ୟା ଶିକ୍ଷା କରୁଥିଲେ?
ଆଜ୍ଞା ବିଶଵାମିତ୍ରଙ୍କ ପାଖରେ ରହିକି ଆଶ୍ରମରେ ରହିକି ପାଠ ଶିଖୁଥିଲେ। ଆଜ୍ଞା। ତାପରେ ଆଜ୍ଞା। ସିଏ ତାପରେ ସେଇ ତାପ ବିଶନ୍ତଙ୍କ ପାଖରେ ରହିଲେ ହଁ ପଆ କ ନାଇଁ। ସେ ବିଶ୍ଵାମିତ୍ରଙ୍କ ପାଖରେ ରହିଥିଲେ ଯେପର୍ଯ୍ୟନ୍ତ କଣ ମିଥାରେ ଯୋଉ ଆମର ସ୍ଵୟଂଭର ହଉଥିଲା ସେ ପର୍ଯ୍ୟନ୍ତ ପାଖରେ ରହିଲେ ତାପରେ ଯେଳେ ସେ ତାଙ୍କୁ ସ୍ଵୟବରରେ କଣ ସରରେ ଯୋଉ ସୂତା ଯୋ ଯେତେବେଳେ ଭାଙ୍ଗିଗଲା ସେତେବେଳେ, ତାଙ୍କୁ ବିବାହ କରିକି ଅଯୋଧ୍ୟାକୁୁ ଫେରିଥିଲେ।
ଆଛା ଆଚ୍ଛା ଅଯୋଧ୍ୟା ପରେ ଅଯୋଧ୍ୟ ରୁ ସିଏ ତ ବନବାସ ଯାଇଥିଲେ?
ଆଜ୍ଞା। ଦେଖନ୍ତୁ ଯେତେବେଳେ ଆମର ପର୍ଶୁରାମ ପୃଥିବୀକୁ ତେର ଥର ଯୋଉ ପୁରୁଷ ଶୂନ୍ୟ କରି ଥିଲେ ସେତେବେଳେ ଅ ଦଶରଥ କଣ ହେଇଥିଲେ ନା ସ୍ତ୍ରୀ ରୂପ ଧରିକି କି ରହିଥିଲେ ବୁଝିପାରୁଛନ୍ତି ନା? ନିକ ହଁ ଲୁଚିକି ରହିଥିଲେ। ଆଜ୍ଞା ତାପରେ ଯେତେବେଳେ ପରର୍ଶୁରାମ ଯେହେତୁ ଭଗବାନଙ୍କର ଅବତାର ଥିଲେ। ସେ ଜାଣିପା ପାରିଥିଲେ। ତ ସେ ଦଶରଥଙ୍କ ସହିତ ଯୁଦ୍ଧ କରିଥିଲେ। ଯୁଦ୍ଧରେ କଣ ହେଇଥିଲେ ନା ଅ ଯୋଉ ଦଶରଥ ମାନେ ଏତେ ଇ ହେଇଥିଲା ଯେ ସେଥିରୁ ସୁସ୍ଥ ହବାକୁ ବହୁତ ଟାଇମ ଲାଗିଥିଲା। ଆଉ ସେ ସ ସେମାନେ ତାଙ୍କର ଯୋଉ ଯୁଦ୍ଧ ବେଳେ ତାଙ୍କୁ କଣ ନା ରାଣୀ କକୈଇ ଯିଏ। ତାଙ୍କୁ ଯୁଦ୍ଧରୁ ବଞ୍ଚେଇଥିଲେ। ଆଉ ସେତେବେଳେ ସେ ସେବା ସୁଋଷା କରିକି କଣ କରଥିଲେ ନା ଦଶରଥଙ୍କୁ ଭଲ କରିଥିଲେ ଯେହେତୁ ସିଏ ସେଇଠୁ ତାଙ୍କୁ ଦୁଇଟି ବର ମାଗି ନେବା ପାଇଁ କହିଥିଲେ। ଯୋଉ ବର କି ସିଏ ଅଲ ରାମଚନ୍ଦ୍ର ଯୋଉଙ୍କର ଯୋଉ କଣ ରାଜ୍ୟାଭିଷେକ ହବାର ରାତିରେ ହିଁ ସେ ମାଗିଥିଲେ। ତାଙ୍କର ସିଏ ଅଁ ରାମଚନ୍ଦ୍ରଙ୍କୁ ବହୁତ ଭଲ ପାଉଥିଲେ ନିଜ ପୁଅଠୁ ବି ଅଧିକ ଭଲ ପାଉଥିଲେ। ସେ କେବଳ ତାର ଦା ସେ ମନ୍ଥରା ଆଉ ତାଙ୍କ କଣ୍ଠରେ ସରସ୍ଵତୀ ମାଙ୍କର ବିଜେ ପାଇଁ ହିଁ ସେ କେବଳ ଦୁଇଟି ବର ମାଗି ଥିଲେ ଯୋଉଟା କି ରାମ ଚଉଦ ବର୍ଷ ବନବାସ ଯିବେ ଭରତ ରାଜା ହେବେ।
ଆଚ୍ଛା ଆଚ୍ଛା। ଇଏ ମାନେ ମନ୍ଥର କୁଚକ୍ରିରେ ଜାଣ ରାମ ବନବାଶ ଯିବାକୁ ପଡ଼ିଥିଲା।
ଆଜ୍ଞା। ତ ଏଥିରେ ମନ୍ଥରାର ବି କିଛି ମାନେ କଣ କହିଲେ କିଛି ଦୋଷ ନାହିଁ। ଆମେ ଯଦି ଦେଖିବା ଆମେ ମନ୍ଥରାକୁୁ ଖରାପ ଭାବୁଚେ। କି ମନ୍ଥରା ନାଁ ଟା ଶୁଣିଲେ ଆମ ମନକୁ ଗୋଟେ ଆସୁଚି ଯେ ରା ରାମ ଆଆରିପାଇଁ ହିଁ ବନ ବାସ ଯାଇଥିଲେ। ସେମିତି କିଛି ନୁହଁ। ଯଦି ସିଏ ସେ କଥା ନ କହିଥାନ୍ତା ରାମ ଯଦି ବନବାସ ନ ଯାଇଥାନ୍ତେ। ତ ଯୋଉ ବିଭିନ୍ନ ଯୋଉ ଅସୁର ମାନ ଥିଲେ ତାଙ୍କୁ ମାରିଥାନ୍ତା କିଏ? ସେ ତ ଯଦି ରାଜା ହେଇକି। ଆରାମସେ ରାଜା କାର୍ଯ୍ୟତୁଲ ଥାନ୍ତେ ନା ଅସୁର ମାନଙ୍କର ଯୋଉ ଉତ୍ପାତ ବା ବିନାଶ କିଏ କରିଥାନ୍ତା। ବୁଝିପାରୁଚନ୍ତି ନା।
ଆଚ୍ଛା ଆଚ୍ଛା ଇଏ ଏଁ ବନବାସ ଗଲା ପରେ। ବନବାସ ଗଲା ପରେ। ଯୋଉ ସୀତା ଚୋରି ହେଲା। ସୀତା ଚୋରି ହବାର କା
କାରଣ ଟା କଣ ଆଜ୍ଞା। ଦେଖନ୍ତୁ ସିଏ ଯେତେବେଳେ ଯାଇକି ଜଙ୍ଗଲ ଭିତରେ ବା ଆଶ୍ରମରେ ରହିଛନ୍ତି। ତ ସେତେବେଳେ କଣ ନା ସୁପନଖା ଯିଏକି ରାବଣର ଭଉଣୀ। ସେ କଣ କରିଛି। ନା ସୁନ୍ଦର ସୁନ୍ଦର ଦୁଇ ଜଣ ପୁରୁଷ ବା ରାମ ଆଉ ଲ ଲକ୍ଷ୍ମଣ ଙ୍କୁ ଦେଖେଇକି ତା ମନରେ ପ୍ରେମ ଭାବ ଜାଗି ଜାଗି ଉଠିଛି। ସେ ଆସିକି ଯେତେବେଳେ ରାମଙ୍କୁ ନିଜର ପ୍ରେମ ନିବେଦନ କରି। ସିଏ ସେଉଠୁ କହିଛନ୍ତି। ନାଇଁ ତୁମେ ସେ ଗୋଟେ କାଗଜରେ ବା କିମ୍ବା ଗୋଟେ ପତ୍ର। ରେ ଲେଖିକି ଲକ୍ଷ୍ମଣଙ୍କ ପାଖକୁ ପଠେଇଥିଲେ। ଲକ୍ଷ୍ମଣ ସେଇଠୁ ପଢିଲେ। ଯେ ଲ ମଣ ସେ ପଢା ଟାକୁ ନିଜ ଭୁଲ ଅର୍ଥରେ ନେଇ। କଣ କଲେ ନା ତାର ନାକ କୁ କାଟିଦେଲେ ଆଜ୍ଞା ଯୁକ୍ତି ଯୁକ୍ତ ଅର୍ଥ ଆଜ୍ଞା।
ଯେ ମୁଁ ଲେଖୁଛି ବିବାହ କରିବା ପାଇଁ। ତୁ କିନ୍ତୁ ତାର ବି ବିପରୀତ ବୁଝିବୁ। ସିଏ ସେଇ ବିପରୀତ କଥା ବୁଝିକି? ତାର ନାଶାକଣ୍ଣ ସିଏ ଛେଦନ କରିଥିଲା। ତେଣୁ ସେଇ ସମୟରେ ଯେତେବେଳେ ନାଶାକଣ୍ଣ ଛେଦନ କଲା। ସିଏ ଯାଇକି ଗୋ ଘର ଦୁଷଣ ତ୍ରିଶିରା ଯେହେତୁ ତାଙ୍କର ଭାଇ ସିଏ ତାଙ୍କୁ ଯାଇକି କହିଥିଲା। ଯେ ଏଇଭଳିଆ ମୁଁ କରିଥିଲି। ସିଏ ମତେ ମୋର ଏଇ ଦଶ ଦଶା କରିଛନ୍ତି। ସେଇ ସମୟରେ ଖର ଦୂଷଣ ତ୍ରିଶିରା ରାମଙ୍କ ସହି ତ ଯୁଦ୍ଧ ଯୁଦ୍ଧ କରିଥିଲେ। ଯୁଦ୍ଧ କରିବା ଫଳରେ ସିଏ ଯାଇକି ମୃତ୍ୟୁବରଣ ତିନି ଜଣ ଯାକ କରିଥିଲେ। ତାପରେ ତାପରେ ଏ ମୃତ୍ୟୁ ହବା ପରେ। ସିଏ ଯାଇକି ରାବଣ ପାଖରେ ଶୃପଣଖା ପହଞ୍ଚିଥିଲା ଯେ ଏଇ ଭଳିଆ କଥା ହୋଇଥିଲା ମୁଁ ମତେ ଯେତେବେଳେ ନାଶା କର୍ଣ୍ଣ ମୋର ଛେଦନ କଲେ ମୁଁ ଭାଇ ଖର ତ୍ରିଶିରା ଆଉ ଦୂଷଣ କୁ ଯାଇ କହିଥିଲି କହିବା ପରେ ତିନି ଭାଇ ଯାଇକି ତାଙ୍କ ସହିତ ଯୁଦ୍ଧ କରିଥିଲେ ଯୁଦ୍ଧରେ ସେ ନିହତ ହୋଇଥିଲେ ରାବଣ ଆହୁରି ରାଗିଥିଲେ। ଯେ ଖର ଦୂଷଣ ତ୍ରିଶିରା ଟାକୁ ସିଏ ବଧ କରିଦେଲେ।
ଆଜ୍ଞା।
ଇଏ ଭାବିଲେ କଣ ନା ମୁଁ ଯାଇକି
କାହାକୁ।
ତାର ଗୋଟେ ଯୋଉ ସୃପଣଖା କହିଛି ତା ପାଖରେ ଗୋଟେ ସୁନ୍ଦର ସ୍ତ୍ରୀ ଅଛି। ଆଉ ତୁମେ ଯାଇକି ତାକୁ ଆଣ ଆଣିକି ମୋତେ ଦିଅ ସିଏ କହିଥିଲା ଇଏ ସେଇ ଦିନ ଠାରୁ ସୀତାକୁ ଚୋରି କରିବା ପାଇଁ ରାବଣର ଇଚ୍ଛା ବଢ଼ିଥିଲା। କିନ୍ତୁ ରାବଣର ଗୋଟିଏ ଇଚ୍ଛା ଆଗରୁ ଥିଲା ଯେ ତା ଲଙ୍କାରେ ଲକ୍ଷ୍ମୀ ନଥିଲେ ଯେ ଲଙ୍କାକୁ ସୀତାକୁ ନେଲେ ମୁଁ ଅଶୋକ ବନରେ ରଖେ। ଯୋଉଠ କିି କେହି ଶୋକ କରିବାର ନାହିଁ ଅସୁବିଧା ଦୁଖ ନାହିଁ ସେଇ ଜାଗାରେ ମୁଁ ତାକୁ ରଖିକି ଉଁ ଲଙ୍କାର ସୌନ୍ଦର୍ଯ୍ୟ ବଢେଇବି କିନ୍ତୁ ଏଇ କାରଣରୁ ସେଏ ତାକୁ ଚୋରି କରିଥିଲା।
ହଁ ମୁଁ ଏଇଠି ଗୋଟେ କଥା କହିବି ଯେ ଆପଣ ଯୋଉ କହିଲେ ସେ ଯାଇ ସୁପଣଖ ରାବଣଙ୍କୁ କହିଲା ଶୁଣନ୍ତୁ ସେ ଯାଇକି ରାବଣ ଙ୍କୁ କହିଲା ଯେ ରାମ ଓ ଲକ୍ଷ୍ମଣ ଦୁଇ ଭାଇ ଯିଏ ଆସିକି ବନରେ ରହୁ ଚନ୍ତି ସେମାନେ ମତେ ପ୍ରେମ ନିବେଦନ କଲେ ମୁଁ ଯେହେତୁ ପ୍ରତ୍ୟାଖାନା କଲି ସେ ମୋ ସୁନ୍ଦରତା ଦେଖି ସହି ନ କରି ମୋର ନାକଟିକୁ କାଟିଦେଲେ ଠିକ ଅଛି ରାବ ଦେଖନ୍ତୁ ଏଠୁ ଆମକୁ ଶିକ୍ଷା ମିଳୁ କି ଯେ ସେ ତା ଭଉଣୀ କି ଭଲ ପାଉଥିଲା ବୁଝିପାରୁଛ ନା ସିଏ ତା ଭଉଣୀ ପ୍ରେମର କୁ ଏତେ ଭଲ ପାଉଥିଲା ଯେ ସେ ମାନେ ବୁଝି ପାରିଲାନି ଯେ ତା ଯୋଉ ଲଙ୍କାର ବିନାଶ ହେଲା କେବଳ ତା ଭଉଣୀ ପାଇଁ ହିଁ ହେଲା ରା୍ରଣ କୌଣସି ଖରାପ ଲୋକ ନଥିଲା ଯଦି ସେ ଖରାପ ଲୋକ ହେଇଥାନ୍ତା ଆପଣ କୁହନ୍ତୁ ସେ ମହା ଜ୍ଞାନୀ ମହାପଣ୍ଡିତ ସିଏ ଆଜ୍ଞା। ଆଜ୍ଞା ତାପରେ ସିଏ ଗୋଟେ ଭଲ ଜିନଷ କରିବାକୁ ଚାହୁଁଥିଲା ଦୁନିଆରେ କୌଣସି ଲୋକ ମରିବେନି। ଯଦି ଖରାପ ହେଇଥାନ୍ତା ସେ କେବେ ଏଇଟା ଚାହିଁଥାନ୍ତା କି ଦୁନିଆରେ କୌଣସି ଲୋକ ମରିବେନି। ଆଉ ସେ କଣ ନା ସ୍ଵର୍ଗକୁ ସିଡି ବାନ୍ଧିବାକୁ ଚାହୁଁଥିଲା ଯାହା ଦ୍ଵାରା କଣ ନା ଲୋକ ହ ଯାଇପାରିବେ ବୁଝିପାରୁଛନ୍ତି ନା? ଆଜ୍ଞା ତ ଏମିତି ହିଁ କରୁଥିଲା ତ ସେ କିଛି ଖରାପ କରି ନଥିଲା ନା ବୁଝିପାରୁଛନ୍ତି ନା?